ହ୍ୟାଲୋ।
ହଁ ଆଉ କଣ କରୁଥିଲ?
ଏଇଠି ବସାଯାଇ ବିଛା ଉଁ ଖଟରେ ଆସି ଠିକ୍ ନା ଶୋଇବାକୁ ଆଇଛୁ ଏଇଠେ ବସିଛି ଆଉ।
ହଁ ହଁ ଏତେ ଶୀଘ୍ର।
ନାଇଁ ଶୀଘ୍ର କଣ ମୁଁ ଏଇନିକା ଇଏ ଏଠି ଶୋଇକିନା କରିବି ମୋର ହଁ ଅନ୍ ଲାଇନ୍ ରେ ଯୋଉ କାମ କରୁଥିଲି ଏଇ ଯୋଉ ଇଏରେ କରିବି ଆଉ। ସିଏ ତାଙ୍କର ଶୋଇବେ ବାପ ଝିଅ ଆଉ ଝିଅ ଦେହଟା ଭଲ ନାହିଁ ତ।
ଅଁ
ଥଣ୍ଡା ହେଇଯାଇଚି ଜୋରେ?
ହଁ।
ଆମେ ବର୍ଷା ହେଲା ସ୍କୁଲ ଗଲା ପାଣି ପୁଣା ହେଇକିନା ବ ଥଣ୍ଡା ହେଇଯାଇଚି।
ହଁ।
ହୁଁ ଖିଆ ପିଆ ସାଇଲାଣି?
ନା ଆମର ସରନା ଆମର ମୁଳୁରୁ ଆସିନାହାନ୍ତିକି ଖାଇ ନାଇଁ। ଆଇନ ସେଇ ଏଁ ଏଁ ଆଉ ସେ ଯୋଉ କଣତି
ହୁଁ।
କଣ କହୁଥିଲ?
କହିଲି ତମ ଆଡ଼େ ଏ ଏ ପୂଜା ପୂଜି ଯୋଉ ଲକ୍ଷ୍ମୀ ପୂଜା ଆଁ ଦଶହରା ସବୁ କେମିତି କଣ ହଉଛି ଯାଇଚ?
ହଁ ଲକ୍ଷ୍ମୀ ପୂଜା ହୁ ଆମର ଏଠି ସବୁ ପର୍ବପବାଣି ହୁଏ। ଦୁର୍ଗା ପୂଜା ବି ହୁଏ ଦୁର୍ଗା ଠାକ କର ମନ୍ତି କାଳୀ ପୂଜା ହୁଏ କାଳୀ ପୂଜାରେ ଉଁ ଗଛ ହୁଏ। ତାପରେ ଏ ଏ ଏ ଦୁର୍ଗା ପୂଜାରେ ନାଚ ହୁଏନି କିନ୍ତୁ ହଁ ବଡ଼ ମେଢ଼ ହେଇକି ଇ ଇ ଭଲ ରକମ ଏଇ ଯୋଉ ଖାଲି ପୋଗ୍ରାମ ହୁଏ ଡ୍ୟାନ୍ସ ଫ୍ୟାନ୍ସ ପୋଗ୍ରାମ ମ ଗୀତ ପୋଗ୍ରାମ ଏମତି ହୁଏ। ଏ ବର୍ଷ ବି ଭଲ ହେଇଥିଲା ସବୁ ଉ ଉ ମାନେ ଗୁଟେ ଗ୍ରୁପ କରିଚନ୍ତି ସେ ସବୁ ଉ ଉ ସ୍ତ୍ରୀ ଲେଡିଜ ଗୁରା ଆସଥିଲେ ହେଲା। କିଏ କାଳି ହେଇଥିଲା କିଏ ଲ ଲକ୍ଷ୍ମୀ ହେଇଥିଲା କିଏ ଗଣେଶ ହେଇଥିଲା କିଏ ସରସ୍ଵତୀ ହେଇଥିଲା ସ ଲେଡିସି ଜେଣ୍ଟସ ସବୁ ମିଶିକି। ସିଏ ମାନେ ଏଠି ଦୁର୍ଗା ଠାକୁର ହେଇଚନ୍ତି ଆଉ ଗୋଟେ ଅଲଗା ଷ୍ଟେଜେ ହେଇଛି ସେଠି ସବୁ ଶତ ଶତିକା ମାନେ ଏଁ ଏଁ ସବୁ ଛୁଆ ମାନେ ବି ଅଛନ୍ତି ସବୁ ମେକଅପ ହେଇକି ସବୁ ବସଛନ୍ତି ଯେମିତି ଲକ୍ଷ୍ମୀ ସରସ୍ଵତୀ ଯେମିତି ହା ତ ହଉଛି ଧରିକି ଇଏ କରନ୍ତିି ଆମର ଯେମିତି ମୂର୍ତ୍ତି ହେଇକି ଦୁର୍ଗା ଆ ଆ ମଣ୍ଡପରେ ଯେମିତି ରୁହନ୍ତି ସେ ଏମତି ପୁରା ରହିଥିବ ହଲିବେନି କିି ସିଏ ଚଲିବେଣିକି ଆଖି ପିଛୁଡ଼ା ବିି ସିଏ ପକେଇବେନି। ଷ୍ଟାଚୁ ହେଇକି ପୁରା ରହିଥିବେ।
ହୁଁ ହୁଁ।
ହୁଁ ଆ ସେଇଟା ଦେଖିବାକୁ ଭାରି ଭଲ ଲାଗିଲା ସମସ୍ ସେମାନେ ହେଇଚନ୍ତି ଏମିତି ଟିକିଏ ହଲୁ ନାହାନ୍ତି କି ହସୁନାହାନ୍ତି କି ଆଖି ପିଛୁଡ଼ା ବି ପକଉନାହାନ୍ତି।
ହଁ ହଁ।
ଆଁ ସେ ପ ସେଇ ଭଜନ ସମୟ ହଉ ସେଇ ଇ ଇ ଏବେ ଯୋଉଁ
ଆ ରଜ ରେ ସବୁ କଣ କୁଆଡ଼େ କଣ ଯାଇଥିଲ ବୁଲି?
ଅ ହଁ। ସେ ଭଜନ ହୁଏ ଆଉ ନାଚ ବି ଡ୍ୟାନ୍ସ ପୋଗ୍ରାମ ବି ହୁଏ। ଆଉ।
ରଜ ରେ କୁଆଡେ ଯାଇଥିଲ ବୁଲି ନା ଯାଇନ।
ନା ନା କୁଆଡେ କି ନା ଆମର ଏଇଠି ବା ରଜ ମହୋତ୍ସବ ହୁଏ। ମାନେ ରଜ ମହୋତ୍ସବ ହୁଏ କଣ କି। ଏ ରଜରେ ଏଇଠି କେତେଟା ଏ ପାଖପାଖ ଜାଗାରେ ସବୁ ଗୋଟେ ଗୋଟେ ଜାଗାରେ ତାଙ୍କର କ୍ଲବ ଛୁଆ ମାନେ ମହୋତ୍ସବ କରନ୍ତି ହେଲା। ମୋହଉତ୍ସବ କରନ୍ତି। ସେମାନେ କଣ କରନ୍ତି ନାଁ ଯୋଉ ବଡ ବଡ ସବୁ ଦୋ ଦୋଳିନୁହଁକି ଦୋଳିିକି କାଟୁନ ଦୋଳି ସେ ସବୁ ଛୋଟ ଛୁଆଙ୍କ ଦୋଳି ବଡ ଲୋକ ଖେଳିବେ ବୋଲି ସେଇ ଯୋଉ ଗୋଟେ ଡ୍ରାଗନ ଦୋଳି ଆଉ ସେଇ ଯୋଉ ବଡ ଇଲେକ୍ଟ୍ରିକ ଦୋଳି ସବୁ ଯୋ ସେମାନେ ତାଙ୍କ କ୍ଲବ ତରଫରୁ ସେ ଆଣନ୍ତି ଆଣିକି ସବୁ ବଢିଆ ସୁନ୍ଦର ସଜ ସଜା କରନ୍ତି କୋଉଠି ଥିଲା ଗୋଟେ ଜାଗାରେ ଏ ଯୋଉ ତା-ରିଣୀ ମାଙ୍କ ଫଟକୁ ପାଣି ଯାଉଛି ସେଠି ଗୋଟେ ଜାଗାରେ ଥିଲା ହଉଛି ଗୋଟେ ଶଗ ଫୁ ମାନେ ଶଗଡ ଗାଡି ଆମର ପୁରୁଣା ହେଇଗଲାଣି ନା ସେ ଶଗଡ ଗାଡି ରଖିଛନ୍ତି ଏ ଶଗଡ଼ ଗାଡି ଯାଇକି ସବୁ ଛୁଆ ମାନେ ଫେ ଫଟୋ ଉଠଉଛନ୍ତି। ପଟା ଦୋଳି ପଡ଼ିଥିଲା। ତାପରେ ଇ ସବୁ ତ ଦୋଳି ତ ବଡ଼ ଦୋଳି ପରିଛନ୍ତି ତମେ ସେଇ ଦୋଳି ଖେଳିବ ଯା। ତୁ ଯେତେ ଜଣ ଯିବେ ଖେଳିବେ କିନ୍ତୁ ମାଗଣା ଖେଳିବେ। ଆମେ କୌଣସି କଣ ଯାତ୍ରା କେଥାକୁ ଗଲେ ପଇସା ଦେଇକି ଖେଳୁଛନ୍ତି ନା ଏଠି କିନ୍ତୁ ମାନେ ଯେହେତୁ ମହୋତ୍ସବ ସେମାନେ କରୁଛନ୍ତି ସେ ପଇସା ହଉଛି ସେମାନଙ୍କୁ ଦେଇଥିବେ ତମେ ଦୋଳି ଖେଳିବ ଆଉ ଗୋଟେ ଆଗରୁ ଥିଲା ଗାଡିିକା ନା ଗୋଟେ ଯୋଉ ସ୍କୁଟର।
ହୁଁ।
ସେ ସ୍କୁଟର ଗାଡି ବି ଥିଲା ସେଠି ସ୍କୁଟର ଗାଡିରେ ଏ ସବୁ ଫଟୋ ଉଠଥିଲେ ସ୍କୁଟର ବୋଲି। ଆଉ ସୁନ୍ଦର ସଜା ହେଇଥିଲା ସମସ୍ତେ ସେଇ ଦୋଳି ମାଗଣା ଖୋଳିବେ। ଖେଳିବେ ସେଠି ବି ସବୁ ଖାଇବା ଫା ଚାଓଁମୀନ ଫାଓଁମିନି ସବୁ। ଖାଇବା ବିକ୍ରି ହୋଉଥିଲା ଯିଏ ହୋଉଛି ଖାଇଲେ ଖାଇଲେ। ଏୟା ଆଉ। ଏଠି ମହୋତ୍ସବ କିନ୍ତୁ ରଜରେ ହୁଏ ତ ଆମର ତ ଏଠି ମହୋତ୍ସବ ହୁଏ ଆମେ କୁଆଡେ ଯିବୁ।
ଗାଁରେ ଗୋଟେ ଉତ୍ସବ ହବ ଆଉ କୁଆଡେଯିବା।
ହଁ ନା ଆମର ସେଇ ଭାଉଜ ଆସିଥିଲା ତା ଛୁଆ ପିଲା ଦି ଜଣ। ବଡ ଭାଉଜ ତା ଭାଉଜର ବଡ ଭାଉଜର ଭାଉଜ ସିଏ ଆସିଥିଲା। କହିଲା ଆମେ ମହୋତ୍ସବ ଦେଖିବାକୁ ଯିବୁ ବୋଲି।
ଆଉ ସେମାନେ ତ ବନ୍ଧୁବାନ୍ଧବ ମହୋତ୍ସବ ଦେଖିବ ବୋଲି ଆସ। ଆମେ ଆଉ କୁଆଡେ ଯିବା ଆମ ଆଡେ ସେ ମହୋତ୍ସବ ନାହିଁ ଆମର ସେଇ। ଏଁ
ବଡ ଆକାର କରନ୍ତି ଯେ ଆସନ୍ତିୁ ସବୁ ଦେଖି ଆଉ।
ହଁ ସେଠି ଆଉ ସେମାନେ ତ ଏଠିକି ଆସନ୍ତି ଜ ଯାହା ହେ ଲେ ଭଣଜା ଜଣେ ଥିଲା ଆଉ ସେ ଝିଅର ଆସିଥିଲା ଏମିତି ସବୁ ଆସନ୍ତି। ଆଉ ତମେ କୁଆଡେ ହେଇ ଯିବ ସେଥିରେ
ଆମର ଅଧ ଘଣ୍ଟା ବା କୁଣିଆ ମୈତ୍ର ଆସୁ
ହଁ। ବନ୍ଧୁ ବାନ୍ଧବ ତ ତମ ଘରକୁ ଆସିବେ ଆଉ ତମେ ଯିବା କୁଆଡ଼େ?
ଆ ମହୋତ୍ସବ ଭଲ କଣପାଇଁ ଫାଷ୍ଟ ବର୍ଷ ଯୋଉ କରିଥିଲେ ପୋଡ଼ା ସବୁ ଦୋଳି ଖେଳିବ ପାନ ଦେବେ ମାଗଣା ଆଉ ସେଠି ସେଇ ନାଚ ଗୀତ ପ୍ରୋଗ୍ରାମ ହଉଥିବ ତମେ ବସିକି ଚେୟାର ପକେଇକି ଦେଖୁଥିବ ସେ ବି ଚକୁଳି ପିଠା ମଟର ତରକାରୀ ମିଠା ସବୁ ହଉଛି ମାଗଣା ଦିଅନ୍ତି।
ଓହୁ।
ହଁ ସବୁ ମାଗଣାରେ ଆଉ ସେ ସେ ସେଇ ବର୍ଷ ଠାରୁ ଆଉ ସେଠି ଦୋକାନ ଘର ହେଇଗଲା ଯେମତି ଆଉ ହଉଛି ସେଠି କରୁନାହାନ୍ତି ତାଙ୍କର ଅଲଗା ଜାଗାରେ କରୁଛନ୍ତି ଆଉ ଉଁ ହୁଁ। ଆଉ ତମର ସିିଆଡ଼େ ପର୍ବପର୍ବାଣୀ କଣ ଅଛି?
ଆମର ଏପଟରେ ରଜ ମହୋତ୍ସବ ଏଥର କୋଉ ବର୍ଷ କରନ୍ତିନି ଏଇଥର ଛୁଆ କରିଥିଲି
ହଁ।
କରିଥିଲେ ସବୁ ପଇସା ଆଦାୟ କରିକି ବାହା ହେଲା ଝିଅ ଘର ଝିଅ ମିଶିକି ସବୁ ପଇସା ଆଦାୟ କରିଥିଲେ ଘର ଘର କରିକିନା ସଜାସଜି କରିଥିଲେ କରିକିନା ସେଟ ଦୋଳି ଦୋଳା କରିଥିଲେ ଭୋଜି ଭାତ ହେଇଥିଲା ଯେ ଆମେ ଯାଇଥିଲୁ ତା କିନ୍ତୁ ହେଇ ହେଇଥିଲା ଯେ ହେଲେ ଯୋଉ ସେଇଦିନ ରଜ ଦିନ ବର୍ଷା ହେଲା ଯେ ମାଡ ଖାଇଲା ସବୁ ମାନେ ଖିଆ ପିଆ ସଇଲା ଆ ଏଇ ସନ୍ଧ୍ୟା ବେଳକୁ ହେଲା ଯେ ନାଚ ଗୀତ କିଛି ହେଇପାରିଲାନି
ସେଇ ବା ଯାଇ ତ ହେଲାନି ଆଉ ନାଚ ଗୀତ ଦେଖିବ କଣ ଯାଇ ବିି ହେଲାନି
ରାତିରେ ଯାହା କରିଥାନ୍ତେ ଆଉ ହେଲାନି ସେଇ ଏଇ ସଂକ୍ରାନ୍ତି ଦିନ ଯାହା ଟିକେ କରିଥିଲେ।
ହଁ।
ନାଚ ଗୀତ ସବୁ କରିଥିଲେ ଅଭିନୟ କରିଥିଲେ ଛୋଟ ଛୁଆ ସବୁ ଆଉ ସେଠେ ଏ ଯୋଉ କମ୍ପିଟିସନ୍ ଏ ଯୋଉ ମ୍ୟୁଜିକ୍ ଚେୟାର ଖେଳ ହେଇ ଥିଲା ଆଉ କବାଡି ଦୌଡ଼ିଦିଆ ପୁଚି ସବୁ ଖୁଆଇଥିଲେ ଆଉ ଗୁପଚୁପୁ ଖାଉ କରିଥିଲେ ସବୁ କରିଥିଲେ ଛୁଆ ଯଆ ଆସିଲେ ଆଉ ଆମେ ଆଉ କୁଆଡେ ଯିବୁ ଏଇତ ଛୁଆ ସବୁ ଆସିଥିଲେ ବାହାହେଲା ଝିଅ ମାନେ ସବୁ ଆ ସି ଥିଲେ ବି
ହଁ।
ପୁଣି ଏଇଟା ତିନି ଦିନ ରହିଲା ଖେଳା ଖେଳି ହସ ଖୁସି ରେ ମୈଜ ମସ୍ତି କଲେ ଆଉ ଆଉ କଣ ସେଦିନ ଆମ ଘରେ ପୋଡ ପିଠା କରି ଥିଲି ଆଉ ସେ ଯୋଉ ଚକୁଳି ପିଠା ଥିଲା ଏ ତ ଖରା ହଉଥିଲା ଗରମ ହଉଥିଲା ଇଆଡେ ବର୍ଷା ହଉଥିଲା ଉପରଓଳିଆ ଗରମ ହଉଥିଲା ଯେ ପିଠାପଣା ବେଶୀ ଗରମ ହଉ
ହଁ। ପିଠା କଣ ମନା କରୁଛି ଗରମରେ ଖାଇବ ପାଇଁ?
ନାଇଁ
ହଁ
ଆଁ ଇଆଡ଼େ ଦଶହରାକୁ ଆମର ଏଇଠି ଦଶହରା ହୁଏ। କଣ କହିଲ ବଳଦ ଯାତ୍ରା ହୁଏ। ଦଶହରା ହୁଏ। ବଳଦ ଯାତ୍ରା ହୁଏ ଯେ ରାତି ଯାକ ବଳଦ ଆଁ ସଜେଇକି ନାଚନ୍ତି ନଚେଇବେ। ଆଣିକି ମାନେ ନା ସାଇ ସାଇ ବୁଲେଇବେ ଯାତ୍ରା ହୁଏ। କ ପଛକୁ ତା ପଛ ଆରମ୍ଭ ହୁଏ ଦଶଟା ଏଗାରଟା ବେଳୁ ଯେ ସକାଳ ପାଇଯାଏ।
ହଁ
ତାପରେ ମେଢ଼ ସବୁ ଆଣିକିନା ବୁଲେଇବେ ବୁଲେଇକି ନେଇକିନା ଆଡୁ ପକାନ୍ତି। ଏଇଆ ଏଇଟା ଫାଷ୍ଟ୍ ବଳଦ ଯାତ୍ରା ମେଢ଼ ସବୁ ବୁଲାବୁଲି କଲା କରିକି ଭସାଣି କଲା ବେଳକୁ ହେଇଯାଏ ବାରଟା ଗୋଟେ ଦିନ ବାରଟା ଗୋଟେ ହେଇଯାଏ ତାରି ଦିନ।
ହଁ
କଣ ଗୋଟେ ମୁଁ ଏଇ ବାହାଘର ହେଲା ପରେ ଯାଇନି କେବେ ଦଶହରା ଦେଖି ଯାଇଥିଲି ବାହା ଅବହାରୀ ବେଳେ। ଥିଲି ଏଇ ଅବହାରୀ ବେଳେ ମୁଁ ସେଠି ଜଣେ ମଉସା ହେବେ ଆମର ସେପଟକୁ ଯାଆନ୍ତି ବେପାର କରେ ତ।
ହଁ ଅଁ
ତାଙ୍କର ଡାକ୍ ଡାକିଥିଲେ ଯେ ଯାଇଥିଲୁ ଯେ ଯାଇତେ ଦେଖିଥିଲୁ ଦଶହରା ବେଳକୁ।
ଆଁ ଦଶ ତ ତମର ସିଆଡେ ସେଇ ଦ ଦଶା ଦୁର୍ଗା ପୂଜାରେ ଦଶହରା ବଳଦ ବୁଲନ୍ତି ନାଁ।
ହଁ
ବୁଲାନ୍ତି
ହଁ ରାତିରେ ବୁଲାନ୍ତି ରାତି ତ ଦଶଟା ଏଗାରଟା ବେଳୁ
ଆମର ଦିନରେ ବୁଲିବେ ଦିନରେ ବୁଲିବେ ତ ଯିବେ କୁହନ୍ତି। ଆଁ ସତରେ
ଦିନରେ ରାତି ବୁଲନ୍ତି ରାତିରେ ବୁଲିବେ। ଏରା ସବୁ ସିଏ ଆସିବେ ନା ହାତୀ ବଣ ମଣିଷ ଆଁ
ହଁ
ଓ ସବୁ ତିଆରି ଥିବେ ଯେ ଦିନ ଆଉ ରାତିରେ ସଜାସୁଜି କରିଥିବେ। ଲାଇଟ କି ଭଲ ଦେଖି ଦେଖ ଯାଇଚି ରାତି ରାତିରେ କରନ୍ତି।
ହଁ
ଆଉ ଏଇ ବର୍ଷ ଯାଇଥିଲି ଗଣେଶ ପୂଜା ଦେଖି ଗଣେଶ ମେଢ଼ ହେଇଥିଲା। ଆମ ଏଁ ଅଯୋଧ୍ୟା କରିଥିଲେ ରାମ ମନ୍ଦିର।
ହଁ
ତିରୁପତି କରିଥିଲେ। ଆଁ ରାଜଉଆସ କରିଥିଲେ। ଏ ସବୁ ଗଣେଶଙ୍କର ସବୁ ଅଁ ଅବତାରର କରିଥିଲେ।
ହୁଁ
ହେଲା ଗଣେଶ ପୂଜା ଯାଇଥିଲୁ। ଆମେ ଗଲାକୁ ଲାଷ୍ଟ ଆଡ଼କୁ ଗଲୁ ଭିଡ଼ କମିଗଲାଆଳକୁ ମାନେ ବେଶୀ ଭିଡ଼ ନଥିଲା ଯାଇଥିଲୁ ଯେ ସେତେବେଳକୁ ପ୍ରାୟ ମେଢ଼ ଭାଙ୍ଗିଲାଣି ହେଲେ ଥିଲା ଆଉ। ଦେଖି ତୁ ସାଇନା ବୁଲିବୁଲାକିନା ଆଇଥିଲୁ।
ହୁଁ।
ସିଏ ଯୋଉ ଅଯୋଧ୍ୟା
ଆମର ଦଶହରା ବେଳକୁ ବୁଲୁଛନ୍ତି ଯେ ଦିନରେ ବୁଲିବେ ତାଙ୍କ ସହିତ କମ୍ପିଟିସନ ହବ। କିଏ ମାନେ ଘଟ ତା ଦେହରେ କମ୍ପ୍ କମ୍ପିଟିସନ୍ ହେଇକି ଏମିତି ତାଙ୍କୁ ବି ପ୍ରାଇଜ ଦିଆଯିବ ସେ ମାଲିକ ମାଲିକକୁ ଦିଆଯିବ। ଏଇଆ ଆଉ। ଭଲ କରନ୍ତି, ଦୁର୍ଗା ପୂଜା ଭଲ ହୁଏ। କାଳୀ ପୂଜାରେ ବି ହୁଏ ବହୁତ ପ୍ରୋଗ୍ରାମ। ସେଇ ସମୟରେ ଆମେ ଯାଉଁ ବଜାର ହେରିକା ଦେଖିବା ପାଇଁ।
ହୁଁ ହୁଁ।
ହଁ
ଆଉ ଥରେ ଲକ୍ଷ୍ମୀପୂଜା ଯାଇଥିଲି ଢେଙ୍କାନାଳରେ।
ଅ ହଁ। ଓ ଲକ୍ଷ୍ମୀ ପୂଜାରେ ସେ ଅଲଗା ଦୁରିଆ ଟିକେ ଆଉ।
ହୁଁ
ହଁ
ଥରେ ଯାଇଥିଲି ଥରେ ଦେଖି ଆଉ।
ହଁ। ଆଉ କଣ? ଆଉ ତମର ସେଇଯୋଉ ଇଏ ଏ ଯୋଉ କଣତି ସେ ତାହାଲେ ଚାଷ ବାସ କି ଖାଲି ଇଏ ଧାନ କରୁଛ ନାଇଁ।